ତୁ ବି ବଗିଆ ବଡ ସାନ ଏଇ
ଣ ଆଜ୍ଞା ଭଲରେ ରହିଚି ଆଜ୍ଞା।
ଆଜ୍ଞା କଁ ଆଉ ଆପଣଙ୍କର କଣ ଦେହ ପା ଭଲ ଅଛି ତ?
ଆଜ୍ଞା ତମର ଆଜ୍ଞା ଦିହ ଫିଅ ଭଲ ଅଛି ବଡ ଭାଇ?
ହଁ ଭାଇ ଭଲ ଅଛି ଆଉ ଏଇନା ଟିକେ ବ୍ୟସ୍ତରେ ଉଁ ଚାଲିଚି ତ ଆଉ ଘର କାର୍ଯ୍ୟ ଚାଲିଚି। ଆଉ ଆପଣଙ୍କର ଘର ହେଇ ସାଇଲାଣି?
ଆଜ୍ଞା ନାଇଁ ଘର ହେଇନି ଚାହୁଁଚି ରଖିଚି ଇଁ ଚାରି ପାଞ୍ଚ ଗୁଣ୍ଠୁ ବିଲ।
ହଁ।
ରଖିଚି ଅଁ ର କିଛି ସାଇଡ୍ ରେ ଘର କରିବି ବୋଲି ଭାବୁଛି। କେ କେମ୍ତି କଲେ ହବ କହିଲ ବଡ ଭାଇ?
ଆ ଭାଇ ଦେଖ ତମର ଘର ମାନେ ଜାଗା ଅଛି ଖାଲି ଘର ତିଆରି କରିବ ତ?
ଆଜ୍ଞା।
ଆଉ ମାନେ ରୋଡ ସାଇଡ୍ ରେ ଜାଗା ଅଛି କି?
ଆଜ୍ଞା।
ଆ ସେଟା ତ ତାଏଲେ ତମର ଭଲ ହେଲା ଆଉ। ଜାଗା ଭାଗା ବିକ୍ରି କରିଦେଇଛ ନା ବିକ୍ରି କରିନାହ?
ନାଇଁ ଆଜ୍ଞା ଆମ ନିଜ ଜାଗା।
ନିଜ ଜାଗା ଯେ ଯୋଉ କଣ କହିଲ ଜାଗା ଯୋଉ ଘର ତିଆରି କରିବ। ପଇସା ପତ୍ର ରଖିଚ ବ୍ୟାଙ୍କ ରେ ବୋଧେ ନାଇଁ।
ଆଜ୍ଞା।
ଆଉ ଜାଗା ବିକ୍ରି କରିବନି ତାହେଲେ। ଆ ଭଲ କଥା ଜାଗା କାଇଁ ବିକ୍ରି କରିବ ପଇସା ତ ଅଛି। ଆଉ ଶୁଣ ମୁଁ କଣ କରୁଛି କହିଲ ଫାଷ୍ଟ ପ୍ରଥମେ ଗଲି ଜାଗା ଦେଖିଲି ଜଣେ ମି ମିସ୍ତ୍ରୀ ଭାଇକି ଘିନି ଆଣିବ ଭଲ ମିସ୍ତ୍ରୀ ଯିଏ ଥିବ ରାଜମିସ୍ତ୍ରୀ ଘିନି ଆଣିବ। ହଁ
ଆଜ୍ଞା ଆଜ୍ଞା।
ତମର ରାଜମିସ୍ତ୍ରୀ ଚିହ୍ନା ଅଛନ୍ତି ନା?
ଆଜ୍ଞା।
ଆଉ ସେ ଗିନି ଆଣିବ ଆଉ ତାକୁ ଦେଖେଇଦବ ଜାଗା ବୁଝିଲ। ରୋଡ କରୁଆ ଜାଗ ରେ ଘର କରିଦବ ଭଲ ହବ କଣ ପାଇଁ କହିଲ ଆ ଭବିଷ୍ୟତ ରେ ପିଲା ଚୁଆ ହେଲା ପରେ ଜମି ବାଡି ଯୋଉ ଅଛି ସେ ତାଙ୍କର ସେଠି ଚାଷ ବାସ କରିବେ ଆଉ ସେ ଯୋଉ ଘର କରିବେ କରିବେ ଆଉ ତମର ଯୋଉ ଘର ହବ ଦୁଇ ତିନି ବଖରା ନକରି ଦି ତିନି ତାଲା ଘର କରିଦବଉ କଣ କରିବ କହିଲ? ଭଡ଼ା ଦେଇପାରିବ ବୁଝିଲ ଭାଇ।
ଆଜ୍ଞା।
ବୁଝିଲ ହାଲୋ।
ଆଜ୍ଞା।
ହଁ ସେମିତି କରିକି କରିବ। ଆଉ ଆ ଯିବ ପ୍ରଥମେ ସେ ମିସ୍ତ୍ରୀ ଡାକି ଆଣିବ ସେ ଜାଗା ଦେଖେଇଦବ ସିଏ ଜାଗା ତାର ମାପ କରିଦବ।
ଯାହା ହେଲେ ଆଜ୍ଞା ଯାହା ହେଲେ ଆଜ୍ଞା ଠିକା ଦେଲେ ଆଜ୍ଞା ଭଲ ହବ। ନାହିଁ ଆଜ୍ଞା ଏକାଥରେ ଆଜ୍ଞା କରିସାରିଲେ ନେବି।
ନାଇଁ ମୋ ହିସାବରେ ମଜୁୁରୀ ଦେଇଦବ ଭଲ ସିଏ କଣ କରିବ କହିଲେ? ମଜୁୁରୀରେ କରିବେ ମାନେ ରହି ରହିିବ ତମେ ଦେଖିବା ଯଦି ସମୟ ଅଛି ଦେଖିବ। ଆ ଠିକା ଦେଇଦେଲେ ସିଏ ଯେ ମାସେକରେ ଘର ଉଠେଇ ଦେେବେ ଯେ ସେ ଘର ଷ୍ଟ୍ରଙ୍ଗ୍ ରହିବ କି ନ ରହିବ? ଭାଙ୍ଗିଯିବ ଭୂମିକମ୍ପ ଭୂମିକମ୍ଫ ହେଉଚି ଚାରିଆଡ଼େ ବୁଝିଲ। ଭଲ ମଜବୁତ୍ କରି କରିବେ ଯେମିତି ତମ ପରିବାରର ସୁରକ୍ଷିତ ରହିବ।
ଆଜ୍ଞା ଯାହାହେଲେବି କେତେ ପଇସା ଖର୍ଚ୍ଚ ହବ?
ଖର୍ଚ୍ଚ କଣ ତମର ଦେଖିକି ଏଇନା ତ ସବୁ ରେଟ୍ ଜାଣି ତ ସବୁଆଡେ ସବୁ ରେଟ ଲୁହାଠୁ ଆରମ୍ଭ କରି ସିମେଣ୍ଟ ନା କଣ କହୁଚ।
ଆଜ୍ଞା।
ହଁ ସେମିତି ବାଲି ଫାଲି ତମ ଗାଁ ପାଖରେ ଯଦି ବାଲି ଥିବ ବାଲି କେତେ ବଖରା ଘର କରିବ ଦିଇ ବଖରା ନା ଚାରି ବଖରା ନା କଣ?
ନାଇଁ ପାଞ୍ଚ ବଖରା ଖଡେ ଘରେ କଲେ ହବ
ହଁ ପାଞ୍ଚ ବଖରାଆ ମାନେ ଗୋଟିଏ ଘର ରୋଷେଇ ଘର କରିବ ନାଇଁ। ଆଉ ଗୋଟେ ଠାକୁର ଘର କରିବ।
ଠାକୁର ଘର ବାଥରୁମ୍
ମାନେ ଗାଧୁଆ ଘର ଗୋଟେ।
ଆଜ୍ଞା
ହଁ ପାଇଖିନା। ସେଇ ଗାଧୁଆ ଘରରେ ପାଇକିନା ଜଣ ଯୋଡିକି କରିଦବ ଗୋଟିଏ ବଖରାରେ ହେଇଯିବ କାହିଁକି? ବେକାରିଆ ଏ ଦୁଇ ତିନିଟା ବଖରା ନଷ୍ଟ କରିବ ପଇସା ଖର୍ଚ୍ଚ କରିବା କହିଲେ ନାଇଁ ଭାଇ।
ଆଜ୍ଞା।
ଆଉ ଗୋଟେ ଘର ଠାକୁର ଘର ଗୋଟେ ରୋଷେଇ ଘର କରିଦବ।
ଆଜ୍ଞା।
ଆଉ ମଝିରେ ଗୋଟେ ଲଙ୍ଘା ଭଳିଆ କରିଦବ ବଡ ଆକାରରେ ଟିକେ ଆଉ ଦି ବଖରା ହଁ ସେମିତି କଲେ ତ ଏବେ ତ ସବୁଆଡେ ସେଇଆା ଚାଲିଛି ନାଇଁ।
ଆଜ୍ଞା।
ଆ ସବୁ ଘର ବି ଗାଁ ରେ ଦେଖିଥିବ ସେମତି ଚାଲିଛି ଆଉ ଦି ପଟ। ଗୋ ବାଟ କରିଦବ ଛାତ ଘରକୁ ଗୋଟେ କରିଦବ ଆଉ ଗୋଟେ ମେନ୍ ମୁଖ୍ୟ ଦ୍ଵାର ପାଖରେ ଗୋଟେ କରିଦବ ଆଉ ଗୋଟେ ଶୁଆ ଘର ଗୋଟେ କରିଦବ। ତମେ ମାନେ ରହିବ ସ୍ୱାମୀ ସ୍ତ୍ରୀ ଯୋଉଠି? ଆଉ ତମ ପୁଅ ଯୋଉ ଘରେ ନାଗି ରହିବ ତା ଭବିଷ୍ୟତ ଲାଗି ଗୋଟେ ଭଲ ଘର କରିଦବ। ବୁଝିଲ?
ଆଜ୍ଞା, ଆଜ୍ଞା ମୁଁ କହୁ ଆଜ୍ଞା ମୁଁ କହୁଛି ଶୁଣନ୍ତୁ।
ହଁ।
ଯାହା ହେଲେ ବି ଆଜ୍ଞା ଠିକାରେ କଲେ ଆଜ୍ଞା ଭଲ ହବ ଫାଷ୍ଟ ଆଜ୍ଞା ଯୋଉ ଆସି ଯେଉଁ ମଣିଷ ଯୋଉ ଆସିବେ କାମ କରିବାକୁ। ଫାଷ୍ଟ ଯୋଉ ଖୋଳିବେ, ଖୋଳିବେ ସିଏ ତାଙ୍କର ନେବେ ପଇସା ଇଏ ଫିଏ। ତାପରେ ଯୋଉ ଶୁଭ ଫୁଭ ଦେବେ ତାପରେ କାମ ତାପରେ ଚାଲିବ ଧୀରେ ଧୀରେ। ସେ ଯାହା ହେଲେ ଆଣିବାକୁ ପଡିବ ବାଲି ଯାହାହେଲେ ତିନି ଟ୍ରିପ ଆଣିବାକୁ ପଡିବ।
ତମେ ବାଲି କୋଉଠୁ ଆଣିବ? ତମର ଅଛି ଚିହ୍ନା ନା ମୁଁ ବୁଝିଦେବି ବାଲି କହୁନ ମୁଁ ବୁଝି
ତମେ ବଡ ଭାଇ ଟିକେ ସେ ବୁଝିଦେଲେ ଭଲ ହବ।
ଆଉ ଭାଇ ବାଲି ଟ୍ରିପ୍ ବି କେତେ ପଡୁଛି କହିଲେ ଆମ ଆଡେ ପଡୁଛି ଚାରି ହଜାର ତମ ଆଡେ କଣ କେତେ ଦି ହଜାର ନା? ତିନି ହଜାର ନା ଦଶ ହଜାର କେତେ କଣ ଟ୍ରିପ?
ଆମର ସେଇ ପାଞ୍ଚ ହଜାର ନେଉଛନ୍ତି।
ଆ ଆମର ଚାରି ହଜାର ଶସ୍ତା ତମଠାରୁ ତମେ ଗୋଟେ କାମ କରିବ ଭାଇ ଆମେ ହଁ ଭାଇ ଭଲ ବାଲି ପୁରା ଏକ ନମ୍ବର ବଢ଼ିଆ ଭାବରେ ଘର ହେବ ସୁନ୍ଦର ଘର ପୁରା ହେବ ସେ ବାଲି ପୁରା ଷ୍ଟ୍ରଙ୍ଗ ରହିବ ସିମେଣ୍ଟ ରେ ଆଉ ମୁଁ ତମେ କାହିଁକି ପାଞ୍ଚ ହଜାର ଖର୍ଚ୍ଚ କରିବ, ଚାରି ହଜାର ଖର୍ଚ୍ଚ କରିଦେଇ ଆମ ଠାରୁ ନେଇଯାଅ ବୁଝିଲ, କଣ କହୁଛ? ଆଉ କେତେ ଟ୍ରିପ୍ ବାଲି ନବ କହୁନ?
ଆମର ଯା ହେଲେ ଦଶ ଟ୍ରିପ ଭଳିଆ, ବେଶୀ ଖାଇବ ବୋଧେ ବାଲି? ଫାଷ୍ଟ ବା ନ ଶୁଣ ବାଲି ତ ଦବା। ଯାହାହେଲେ ମୁଁ ଯୋଉ ଘରେ କରିବି ଯେ ଖାଲ ଜାଗା ଟା ନା ମିସ୍ତ୍ରୀଆଗେ ମାଟି କେତେ ନା ଦେଖିକି ଆଗେ ମାଟି କେତେ ଟ୍ରିପ ପଡିବ ଆଜ୍ଞା।
ହଁ ଭାଇ ସେଟା ବି ଠିକ କଥା ମାଟି ପକେଇବ। ତମର ଯୋଉ କହୁଛ ତମର ଜାଗା ଅଛି ଧୁମ୍ ବହୁତ ଜାଗା ଅଛି। ବୁଝିଲ ତମରି ନିଜର ଜାଗରୁ ଘର ପଛ ପଟୁ ଖୋଳିକି ଆଣିକି କି ଅଲଗା ଜାଗାରୁ ରୁ ତମେ ଖୋଳିକି ଆଣିକି କାଇଁ ବେକାରରେ ପଇସା ଖର୍ଚ୍ଚ କରିବ ତମରି ନିଜ ଜାଗାରୁ ଖୋଳିକି ମାଟି କାଇଁ ନ ପୁରେଇବ।
ନାଇଁ ନାଇଁ ଆମର ଏଇନା ଆଜ୍ଞା ଖୋଳା ଖୋଳି ଆଜ୍ଞା ହଉନି। ନାଇଁ ବହୁତ୍ ଆମର ରେଟ୍ ଏଇଠି ତମର ଗୋଟେ ଟ୍ରିପ। ସେମିତି ନେଲେ ପାଶ ଚଳିବ। ତିରିଶ ଚାଳିଶ ଟ୍ରିପ ପକେଇଦେଲେ ହବ ଆଜ୍ଞା।
ହଁ ହଁ ସେଟା ବି ଠିକ କଥା ଜାଗା ପାଣି ଫାଣି ହଉଥିବନା ବା ବିଲ ଇଏରେ କହୁଛ ଅଛି। କାଦୁଅ ମାଦୁଅ ହଉଥିବ। ହଁ ରୋଡରେ ଫୁଣି ବର୍ଷା ଫର୍ଷା ହେଲେ ପାଣି ପୁରା ରୋଡ ଇଏରୁ ତମ ଘର ଆଡେ ପଶିଯିବ ନା ଟିକେ ଉଞ୍ଚା କରି କରିବ ଘର ଟା ବୁଝିଲ।
ତମେ ଆଜ୍ଞା ବୁଝା ବୁଝି କଲେ ଟିକେ ଭଲ ହବ। ଆଗେ ମାଟି
ଆ ତମେ ତ କହିଲ ଖାଲି ବାଲି ଦଶ ଟ୍ରିପ ନାଇଁ କଣ ନା କେତେ ଟ୍ରିପ ଦେବି?
ଦଶ ଟ୍ରିପ ଦେଲେ ହେଇଯିବ ନହେଲେ ଆଉ ଯେତେ ଖାଇବ କହିବି ତମକୁ ଆଉ।
ହଁ ବୁଝିବା ଆଉ କଣ ଏବେ ବାଲି ଟ୍ରିପ ଛାଡ। ମାଟି ତ ପକେଇବ ତମେ ନିଜେ କହିଲ ସେ ଇଏରୁ ପଳେଇବା ବାଲି ଦଶ ଟ୍ରିପ ଦଶ ଟ୍ରିପ ମୁଁ ବୁଝି ଦଉଛି ବୁଝିଲ। ଆଉ ରଡ ଭାଇ କଣ ଆଉ ରଡ ସେଇ କଥା ଏଇନା ମାର୍କେଟରେ ଯୋଉ ହାଟର ବଜାରରେ ସବୁଆଡେ ଜାଣିଛ ତ ବୋହୁତ ରେଟରେ ରଡ। ଆଉ ତମେ ଆମର ଯେହେତୁ ବିଶ୍ଵସ୍ତ ସାଙ୍ଗ ଭଳିଆ ହବ ସାନ ଭାଇ ବୟସର। ଆଉ ତମକୁ ଟିକେ କମ ରେଟରେ ଦେଇଦବୁ ଆମେ ଆଉ ନା କଣ କହୁଛ?
ଆଜ୍ଞା ତମର ଆଜ୍ଞା ବା ଦୋକାନ ଆଜ୍ଞା ଅଛି ବଡ ଭାଇ?
ଦୋକାନ କଣ ମୁଁ ସେମିତି ବୁଝାବୁଝି କରୁଛି ଏମିତି ଆପଣ ଯେମିତି ଫୋନ୍ ମାଇଲେ। ସେମିତି ଯଦି ଫୋନ ମାରନ୍ତି ମୋତେ ମୁଁ ସେମିତି ବୁଝାବୁଝି କରି ତାଙ୍କର ଟିକେ ସାହାଯ୍ୟ କରିଦିଏ। ଆ ଯାହା ଯେତିକି ଖୁସି ହେଇକି ସିଏ ଦିଅନ୍ତି ମୋର ସେଇଥିରେ ଭଲ ଆଉ। ତାଙ୍କ ଘର ଟା ହେଇ ଟିକେ ଖୁସି ହେଇଦେବେ ଆଉ କଣ ଗୋଟେ ଚିହ୍ନା ପରିଚୟ ଅଛି ତ ଯୋଉ ଏଇ ଯୋଉ ଘର କାମ ଯିଏ କରନ୍ତି। ଆଉ ଭଲ ଗୋଟେ ରାଜମିସ୍ତ୍ରୀ ଚିହ୍ନା ଅଛି। ଆଉ ତମେ ଯୋଉ କହୁଛ ଠିକା କରିବ ଠିକା ନା କଣ କହିଲ?
ଆଜ୍ଞା ମଜୁରୀ ମଜୁୁରୀ କରିବ ଆଜ୍ଞା ଲସ୍। ସେ ବସିବେ ପାଞ୍ଚ ଯାହା ହେଲେ ମାସରେ କରିଦେବେ। ବର୍ଷା ପବନ ଆସିବ ଆଜ୍ଞା ଭାଙ୍ଗି ଭଙ୍ଗି ଯିବ
ହଁ ଭାଇ ସେଟା ବି ଠିକ୍ କଥା ଏଇନା ବର୍ଷା ପବନ ଇଏ ଏଇନା ହଉନି ସିନା ଯୋଉ ଖରା ହଉଛି ମୁଣ୍ଡ ବୁଲେଇ କିଏ ପଡିଯିବ। ଯଦି ଫୁଣି କାହାର କଣ ହବ ତମେ ତାକୁ ଫୁଣି ଡାକ୍ତରଖାନା ନବ କାହିଁ ଏତେ ଇଏ କରିବା। ଆମେ ଗୋଟେ କାମ କରିବା ଠିକା ଦେଇଦବା ବୁଝିଲ ସିଏ ମାସେ କେରେ ଉଠେଇଦେବେ।
ଆଜ୍ଞା ମାସେରେ କରିଦେଲେ ବି ଭଲ ହବ।
ଭଲ ହବ ତମେ ତ କହୁଛ ପାଞ୍ଚ ବଖରା ହବ ଆଉ ପଛରେ ଆଉ ତମ ପୁଅ ବଡ ହେଲା ବେଳକୁ ସେ ବାହାସାହା ହେଲା ପରେ ତାର ଦୁ ଦୁଇ ତିନି ତାଲା କରିବ ତାର ଆଉ ନା କଣ?
ଆଜ୍ଞା।
ତାହେଲେ ଠିକ୍ ଅଛି ଆଉ ମୁଁ ତମେ କହିଲେ ଦଶ ଟିପ ବୁଝି ଦଉଛି। ଆଉ ରଡ କଥା ପାଞ୍ଚ ଛଅ କୁଇଣ୍ଟାଲ ଲାଗିବ ବୁଝିଲ।
ଆଜ୍ଞା।
ଭଲ ମଝୁବୁତ ରଡ ଅଛି। ଆଉ ଦେଇଦବା ଆଉ ଇଟା କଥା କଣ କୁହ ଯୋଉ ଇଏ ଇଟା ନବ ନା ମାଟି ଟି ଇଟା ନବ ନା ସିମେଣ୍ଟ ଇଟା ନବ।
ନାଇଁ ଆଜ୍ଞା ନାଲି ଇଟା ଟା ଆଜ୍ଞା ଆଣିଲେ ଠିକ୍ ହବ ଘର ଥଣ୍ଡା ଲାଗିବ। ଯାହା ନାଲି ଇଟା ଏଇନା କେତେ ଟଙ୍କା ପଡିଯାଉଛି?
ନାଲି ଇଟା କଣ ଗୋଟା ପି ଗୋଟା ପଡୁଛି ତ ତମେ କେତେ ଟ୍ରାକ୍ଟର ବୋହିକି ନବ ମୋତେ କହୁନ ସେଇ ହିସାବରେ ମୁଁ ଅନୁମାନ କରିକି କହିବି।
ଆଜ୍ଞା ମୋର ହେଲେ ଜାହା ହେଲେ ଗୋଟେ। ନା ଆଜ୍ଞା ଗୋଟେ ଗାଡି ଆଇଲା ବେଳକୁ ଆଜ୍ଞା ଯାହା ହେଲେ ପନ୍ଦରଶ ଇଟା ଆଉଚି।
ହଁ ପନ୍ଦରଶ ଇଟା।
ଆଜ୍ଞା ମୋର ଯାହା ହେଲେ କେତେ ଇଟା ଖାଇବ ଆଜ୍ଞା ମୋ ଅନୁମାନ କହିଲ।
ଆଉ ତମର ପାଞ୍ଚ ବଖରା ହେଲା ବେଳ କୁ ପ୍ରାୟେ ଚାଳିଶ ହଜାରେ ନା ଚାଳିଶ ହଜାରେ ତ ହବନି। ଆମର ଟିକେ ସାଇଜି ଇଟା ସାଇଜି ଟିକେ ମଝିଭୁତୁ ଆଉ ବଡ ବୁଝିଲ ଭାଇ। ମାଟି ଇଟା ଯୋଉ କହୁଚି ନାଲି ଇଟା ନବ। ସେଇଟି ଭଲ ମଝିଭୁତ୍ ଅଛି ବୁଝିଲ ଆଉ ତମ ନାଗି ଆମେ କରି ତୁଉ ଗୋଟା ପିସ୍ କରିଦୋଉଚୁ। ମାରା ମାନେ ଅନ୍ୟ ସମସ୍ତଙ୍କୁ ଦୋଉଚୁ ସାତ ଟଙ୍କାରେ।
ଆଜ୍ଞା।
ଆଉ ତମେ ଯେହେତୁ ଆମର ଇଏ ପୁଣି ଏତେ ବଖରା କରିବ ତମେ ପୁଣି। ତମ ନାଗି ଆମେ ପାଞ୍ଚ ଟଙ୍କାରେ ଦେଇଦବୁ ଆଉ କିନ୍ତୁ ଇଟା ତମର ଖର୍ଚ୍ଚ ହବ। ଟୋଟାଲି କୋଡିଏ ହଜାର ଇଟା ଯିବ ବୁଝିଲ।
ଆଜ୍ଞା।
ପାଞ୍ଚ ଛଅ ଥର ବୁହାବୁହି କରିବ। କୋଡିଏ ହଜାର ଇଟା ଯିବ ସେଇ ହିସାବରେ ପାଞ୍ଚ ଟଙ୍କା ଗୋଟା ଇଟା ନବୁ ଆଉ।
ଯାହାହେଲେ ଆଜ୍ଞା ଘର କଲେ ଆଜ୍ଞା ଯାହାହେଲେ ଦଶ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହବ ନା ବେଶୀ? ତା ହେଲେ ଦଶ ଲକ୍ଷ୍ୟ ରେ ହେଇଯିବ ଆଉ।
ହଁ ପାଞ୍ଚ ଦଶ ଲକ୍ଷ ରେ ହେଇଯିବ। ଆ ତମେ ତ ବାଲି ନବ ଆମ ଠାରୁ ରଡ ନବ ମୁଁ ବୁଝିଦେଇଚି। ଆଉ ଇଟା ତ ହେଇ କହୁଚନବ ଆଉ ସିମେଣ୍ଟେ କଥା କୋଉ ସିମେଣ୍ଟେରେ କରିବ ଭଲ ମଝିଭୁତ୍ ତିଆ ଏମିତି ସିମେଣ୍ଟେ ଆଣିବ।
ମେଜୋସିଙ୍ଗିନା କଣ ଗୋଟେ ନୂଆ ସିମେଣ୍ଟେ ଗୋଟେ ଆଇଚି?
ନା ମ ସେଗୁରା ଆମର ଏଇ ଯୋଉ ରାମକୋସିମେଣ୍ଟେ ନାହିଁ ସେଇଥିରେ କରିଦବ। ଶସ୍ତା ଅଛି ଭଲ ମଝିଭୁତୁ ରହିବ। ଆଉ ତଳ କଣ ମାର୍ବଲ ଇଏ କରିବ ନା ପ୍ଲେନ୍ ସିମେଣ୍ଟେ କଂକ୍ରିଟ୍ ବେଲା କରିବ ମେଜିଆ?
ଟୋଟାଲି ତ ଆଜ୍ଞା ଏଇନା ଯୋଉ ନୂଆ ସିଷ୍ଟମ୍ ଯୋଉ ଆଇଚି। ସେଇଟା କରିଦବା ଭଲ ଗରମ ହୋଉଚି ଜୋରରେ ଯାହା ହେଲେ।
ତ ହ ଉ। ଛାତ ଉପରେ ଛାତ ପକେଇଲା ବେଳେ ପକେଇ ଚୂନ ମାରିଦବ ଛାତ ଉପରେ ଥଣ୍ଡା ରହିବ ଘରଟା ବୁଝିଲ।
ଆଜ୍ଞା ବଡ ଭାଇ ରୁହନ୍ତୁ।
ହଉ ହଉ ରହୁଚି ଆଉ କାମ ସରିଲେ ଅ କାମ ବେଳେ ଫୋନ ମାରିବ ବୁଝିଲେ। ହଉ ହଉ ଭାଇ ରହୁଚି ଧନ୍ୟବାଦେ।